କଁ କଟି ଦେଲ?
ମୁଁ କାଇଁ କାଟିବି ତମେ ତ ସିଆଡୁ କାଲ।
ମୁଁ ତ କାଟିନି କଁ କଟିଗଲା ଅଟମେଟିକ୍ ଆଉ।
ମୁଁ ତ କାଟି ବିଲକୁଲୁ।
ହଁ ହଉ ଆଉ।
ଆଉ କଁ କରୁଚ?
ବସିଚି ଆଉ, ତମେ?
ମୁଁ ତ ବସଚି ନଦୀ ଆଡ଼େ ଆଉ। ଗରମ୍ ହୋଉଚି ଆଜି ବହୁତ୍ ଜୋରରେ।
ତମ ସେପଟେ ଗରମ୍ କେମତି?
ନାଁ ଆଜି ତ୍ ଗରମ ଲାଗୁନି।
ଆଉ ମୋର ପୁରା ଆଜି ବହୁ ଆଜି ବହୁତ୍ ଜୋରେ ଗରମ୍ ଲାଗୁଚି।
ଆ ପୁରା ପବନ ଦଉଚି ପୁରା।
କୋଉଠି ଅଛ କି ପବନ ଦଉଚି?
ଅଁଛି ମୁଁ ବି ସେଇ ନଦୀ କୂଳେ ଅଛି ବାଲିରେ ବଇଚି ପରା।
ଆ ସେଇଆ ଆଉ ଆମ ଗାଁ ଭିତରଟାରେ ଗରମ୍ ହଉଚି ତ ସେଥିପାଇଁ ଆସିଥିଲି ଭାରି।
ବ୍ରାହ୍ମଣୀ ନଦୀ-ନଦୀ କୂଳରେ ମୁଁ ବଇଚି।
ହୁଁ-ହୁଁ ସେ ମଜା ହୁଏ।
ହୁଁ।
ତୁ ଏବେ ଯାଉଚୁ ନା ଆଗରୁ ଯାଉଥିଲୁ ନଦୀରେ ବସିବାକୁ।
ମୁଁ ଯାଏ ସବୁବେଳେ।
ହୁଁ ମୁଁ ଛୋଟବେଳୁ ବସି ଆସୁଚି ନଦୀ ଆଡେ।
ଆମେ ତ ଛୋଟବେଳୁ ବାପାଙ୍କ ସହିତ ଯାଉ।
ନଅଟା ସାଢ଼େ ନଅଟା ହେଇଯାଏ ବସି-ବସି-ବସି-ବସି ଆସିବା।
ଆଉ କଣ ଦେହ ପା ସବୁ ଭଲ।
ହୁଁ ସବୁ ଭଲ।
ଆଉ କଣ କ ପଢାପଢି
ହଁ ପଢାପଢି ସେମିତି
କଣ ପଡୁଛ ଏବେ?
ପ୍ଲସ୍ ଥ୍ରୀ ସେ ଥାର୍ଡ଼ ଇୟର୍ ତ ହେଲା ଆଉ।
ଆଉ କଣ କରିବ ବୋଲି ଭାବିଛ?
ପ୍ରେ ଜବ ପାଇଁ
କଁ ଯାଉ ବୋଲି ବି ଇଚ୍ଛା ଅଛି
ହୁଁ।
କଣ ଯାବ କରିବ?
ଏବେ କିଛି ଇଚ୍ଛା ନାହିଁ। ଥିଲା ନେଭିରେ ଆର୍ମିରେ ପକେଇବା ପାଇଁ। ତାପରେ ଘରେ ମନା କରୁଛନ୍ତି ନା ତୁ ଗୋଟିକିଆ ପୁଅ କଣ ତୁ ଇଏ ହବୁ। ଏବେ ଆଉ କିଛି ନାହିଁ ଆଉ।
ବ ଶୋଇବ ତାପରେ ତାହା ପକେଇଦବା ଆଉ।
ହୁଁ ଆମେ ବହୁତ କଷ୍ଟ କରିଥିଲେ ଆର୍ମି ରେ ପକେଇବା ପାଇଁ।
ଯୁଆଡେ ହେଲେ ଗୋଟେ ପୁଣି ପ୍ରୋବ୍ଲେମ ହେଇଯାଉଛି ଆଉ କଣ କରିବା। ହ ଆଉ।
ହୁଁ।
ଆପଣ। ଆଉ କଣ ସବୁ ଭଲ।
ହଁ ସବୁ ଭଲ ଘରେ ସବୁ କେମିତି?
ହଁ ସବୁ ଭଲ ଆଉ।
ହୁଁ।
ଆଉ। ହଁ ମୁଁ ଏଇ ଜଷ୍ଟ ଖାଇକି ଆସିଥିଲି ତ ତାପରେ କଲ କରୁଚି କଥା ହେଉଛି।
ହୁଁ ହୁଁ।
ଆ ତମେ ତ ଖାଇ ନଥିବ।
ନା ଆମେ ମୁଁ ତ ଖାଇନି ଆମେ ଖାଇଲାବେଳେ ଡେରି ହବ
ମୁଁ ଆଜି ଖାଇକି ନଦୀ ଆଡ଼େ ଆଇଚି।
ହୁଁ ଖାଇଲା ବେଳକୁ ଦେଢ଼ ଏଗାରଟା ହେଇଯିବ ଖାଇ
ମୋର ବେଳେ ବେଳେ କେତେବେଳେ ମୁଁ ରାତି ଖାଇବା ଟା ଠିକ୍ ନାହିଁ। ଆଉ ଯେତେବେଳେ ହେଇଗଲେ ଆ ଭୋକ କଲେ ଖାଏ।
ହୁଁ ନା ମୋର ସଦାବେଳେ ଡେରି ଖାଇବା ଟା।
ଆଉ ଘରେ ସବୁ କଣ କିଏ କିଏ ଅଛନ୍ତି?
କଣ?
ଘରେ ସବୁ କିଏ କିଏ ଅଛନ୍ତି?
ବାବା, ମାମା, ମୁଁ ଦାଦା, ଖୁଡ଼ି, ତାଙ୍କ ଝିଅ, ତାଙ୍କ ପୁଅ। ଅଛନ୍ତି ଆଉ।
ହ ଗତଉନ ମୁଁ ବାଲିରେ ତଉଲିଆ ପାରି ସୋଇଛି।
ହୁଁ ନିଦଟା ହଉଥିବ ମ?
ହଁ ଏ ମଜା ଟିକେ ଅଲଗା ପ୍ରକାର ପରା।
ହୁଁ ପୁରା ନିଆରା ନା ମଜା ଅଲଗା ପ୍ରକାର ବୋଲି।
ଖାଲି କଥା ନହଉଥିଲେ ମୁଁ ଶୋଇ ପଡନ୍ତି।
ହୁଁ।
ତାପରେ ବି ଶୋଇ ପଡିଲେ ଏଠି ଇଆଡେ ବେଳେ ବେଳେ ଭାଲୁ, ବାରହା ଫାରା ଆଉଛନ୍ତି ଏରେ।
ହଁ ବା।
ହାତୀ ଫାତି ବି ବାହାରୁଛନ୍ତି ଭରଷା ନାହିଁ କାହା
ନା କାହାକୁ ଭରସା କରିହବନି।
ମୁଁ ଏଇ କଥା ହବି ବୋଲି ଖାଇକି ଆଇଛି।
ହୁଁ ହୁଁ କମ୍ପ୍ଲିଟ୍ ହେଇ ନିଜ କି ଟାସ୍କ?
ନାଇଁ ଆହୁରି ପାଞ୍ଚଟା।
କି କେତେଟା ହେଲାଣି କି?
ହେଲା ଏଇଟା ଆକୁ ଏଇଟା ତ ତମେ କରୁଛ। ମୋର ହେଇଛି ପଚିଶ ପଚିଶ।
ପଚିଶ ଟା ଟିକେ‌
କଣ? ହାଲୋ। ହାଲୋ।
ହଁ।
କଣ କହିଲ?
ହାଲୋ। ନାଇଁ ଇଆଡେ କଲ ଗୋଟେ ଭାଇ ତା ସହ କଥା ହଉଥିଲି। ସେ ଯିବ ତ ସକାଳୁ ଯିମ୍।
ତମର କେତେ ଟା?
ମୋର ଏଟାକୁ ନା ଏଇଟାକୁ ମୋର ଶୋଳଟା ହବ।
କାଲି କାଲି ଯେତେବେଳେ କଥା ହେଉଥିଲୁ କେତେଟା ଥିଲା?
କାଲି ମୋର ସେତେବେଳକୁ ଚଉଦ ଟା। ଲାଷ୍ଟ କଲ ତମ ସାଙ୍ଗେ ତ କଥା ହେଇଥିଲି ସରିଲା ଆଉ।
ମୁଁ ମୋର କାଲି ଯେତେବେଳେ କଥା ହଉଥିଲି ଥିଲା ଦଶଟା?
ହଁ, ତମେ ସକାଳେ କା ସହିତ କଥା ହେଇଥିବ। ହେଇଯାଇଥିବ। ମୁଁ ତ ସକାଳୁ କଥା ହଉନି ଯାହା ସନ୍ଧ୍ୟା ବେଳକୁ ମୋର ସକାଳ ଟାଇମ ହିଁ ନାହିଁ
ଆଉ ହଉଛି ଏଇନେକେ କୁଆଡେ ଯିବ?
ଏଇନାକା କୁଆଡେ ନାହିଁ ମ ଯାଉଛି ଲାଟିନ ଫାଟିନ ସାରିଲିଣି ଯାଉଚି ଯିବି ଘରକୁ ଏବେ ଆଉ। ଆଉ ଯିବା ଭିତରେ ହେଇଯିବ ଦଶ ମିନିଟ ତାପରେ ଆଉଥରେ। ଏଇ କୋଉଠି ମାର୍କେଟ ଆଡେ ଟିକେ ଯିବାର ଅଛି। ମାର୍କେଟ ଯାଇ ଆସିଲେ କଲ କରିବି ଆଉ।
ହୁଁ।
କାମ ତ କିଛି ନାହିଁ କଣ କରିବି? ଭାଇ ହେରୀକାଙ୍କ ସହିତ ଯାଇ ଥିଲି ବୁଲାବୁଲି କରିବା ପାଇଁ।
ଉଁ ହୁଁ।
ହୁଁ ହୁଁ।
ଆଉ କିଏ କିଏ ଯାଇଛ?
ମୁଁ ଆଉ ଜଣେ ବାହାପ ହେବ ଜଣେ ସେ ଆସଛନ୍ତି। ସେ ଆସିଥିଲେ ଝାଡା। ଆବିକା ସେ ଆସନ୍ତି। ମୋ ସହିତ। ମୁଁ ତ ଏକା ଯାଇଥିଲି ଫାଷ୍ଟ।
ନଦୀ ଆଡେ ଏତେ ଡର ଲାଗିବନି ଯେ? ଜଙ୍ଗଲିଆ ସେ ଜଙ୍ଗଲ ଜାଗା ଟା ହେଇଥିଲା ଡରମାଡିବ, ଆ ନଦୀ ଆଡେ କଣ ଡର?
ହୁଁ, ନା ଆମର ଏପଟେ ଏତିିଟ ଡର ନାହିଁ। ନା ସେମିତି କିଛି ନାହିଁ କେବଳ ସାପଙ୍କ ଛଡା ଆଉ କିଛି ଡର ନାହିଁ।
ହୁଁ ହୁଁ।
ଆଉ ଘରେ ତାହେଲେ ସମସ୍ତେ ଖାଇ ଖୁଆ ସାରିଲେଣି।
ନାଇଁ ମୁଁ ଖାଇଦେ ଆଇଲିି ଭାରି।
ଆଗୁଆ ଆଜ୍ଞା ଭୋକ ହେଇଗଲା ଶୀଘ୍ର କି?
ଆଜି ମୁଁ ଦିନ ମାନେ ବକତେ ଖାଇଛି।
କଣ ପାଇଁ।
ଏ ଗୋଟେ କାମଟା ଯାଇଥିଲି ତ ଭାରି ଗୋଟେ କାମ ଟା କରିଥିଲି ସିଏ
ହଁ ହୁଁ ଆମେ ଏଇ। ସକାଳୁ ଶୀଘ୍ର ଖାଉ ଏମିତି ଚାରି ଥର ଖାଇ ବାକୁ ପଡୁଛି। ଜି ସ ଦିନକୁ ତିନ ଚାରି ଥର ଖାଇବାକୁ ପଡୁଛି। ହ
ଆଉ ଏଇଟା କାଟିଲା ପରେ ମୁଁ ଲଗେଇବି ନା ଲଗେଇବିନି?
ନାଇ ମୁଁ ମାର୍କେଟୁ ଆସିଲା ପରେ। ଯେତେଳେ ଫୋନ କରିଥିଲ। ହଁ ହଁ ହ
ହଉ ଆଉ।
କଣ?
ହଉ ମାର୍କେଟ ରୁ ଆସିଲେ ମେସେଜ କରିବ ଆଉ।
ନାଇ ହଁ ହଁ। ହ ତ ହେଇ ଯା। ହ ରୋଷେଇ ସରିଲେ ମତେ କଲ୍ କରିବ ତାପରେ ମୁଁ କଲ୍ କରି ମୋର ଆଉ ଦିଟା ଖଣ୍ଡ ଆଉ ତିନି ଚାରିଟା ଅଛି। ସାରିଦବା।
ହୁଁ।
ହୁଁ ହଉ କାଟୁଚି ହାଁ।
ହୁଁ।
ହଁ।